କଣ କରୁଚନ୍ତି?
କିଛି ନାହିଁ ପୁଅଟା ଉଠିଲାତ ବାହାରକୁ ସିଧା ଚାଲିଲା ତ ତାକୁ ନା ଏବେ ଟିକେ ଛାଡିଚି ଫେର୍ଚା କରିଚି ଟିକେ ଏବେ ଆଉ
ଓହୋ ଆମ ଇଆଡେ ତ ବର୍ଷା ପୁରା ଢାଳୁଛି ମାନେ ଜୋର୍ ସୋରରେ ଆଉ କେଡେ ଭଲ ଆଉ କଣ ଖାଇଥିଲେ?
ଆଜି ଭାତ ବାଇଗଣ ଟମାଟ ଦଳା ଦଳି କରିକି ଖାଇଥିଲି ଆଉ ତରକାରୀ ଆଉ ହୁଁ ଭଜା
ପୁଅ କଣ କରୁଛି?
ଆଉ ଆପଣ? ପୁଅଟା ଉଠିକି ବା
ମୁଁ କଣ ଖାଇଥିଲି
ଓହୋ ମୁଁ ଆମର ଆଜି ପଖାଳ ଭାତ ଆଉ ଆଉ ଆ ଆଳୁ ଛୁଙ୍କା, ଆମ୍ବ, ମିକଚର ଆଉ ବଡ଼ି ବାଦାମ ଚୁରା ଆଉ ଏ ଆଉ ତମେ କୁଆଡେ ଯାଇଥିଲ ଯୋଉ ରଥ୍ ମାନେ ଯିବନି ରଥଯାତ୍ରା ବୁଲି?
ନା ନା ଛୋଟ ଛୁଆ ଧରି ରଥଯାତ୍ରା ଦେଖିବ ହୁଁ।
ଓ ହଁ ଆଉ କୋଉ କୋଉ ମନ୍ଦିର ଯାଇଥିଲ ପୂଜା ପାଇଁ ତମେ?
ମନ୍ଦିର ଏବେ ତ ଯାଇନି କୌଣସି ଆଡେ।
ହଁ ଯାଇନାଇ କେବେ ନା ମୁଁ ତ ବହୁତ ମନ୍ଦିର ଯାଇଚି ଏ ଯେମିତି ଚିଲିକା ଯାଇଚି ତାରା ତାରିଣୀ ଯାଇଚି। ଘଟଗାଁ ଆଉରି କେତେ ମନ୍ଦିର ଯାଇଚି କାଳିଯାଇ କାଳିଜାଇ ସବୁ ଠାକୁରା ତମେ ଯାଇଚ କାଳିଜାଇ ଯାଇଚ?
ହୁଁ କାଳିଜାଇ ଥରେ ଯାଇଥିଲି।
କାଳିଜାଇ ମୁଁ ବି ଥରେ ଯାଇଛି ସେଟା ଏଇ ଯୋଉ ଗଞ୍ଜାମ ଜିଲ୍ଲା ଗଞ୍ଜାମ ଲାଇନ୍ ସେଠି ପାଣି ଭିତରେ ପଶିକି ଯିବ ପାଣି ଭିତରେ ଯିବ ପାଣି ଭି ରେ ଯୋଉ ଡଙ୍ଗା ଆସିବ ଡଙ୍ଗା ଭିତରେ ବସିକି ଯିବ। ତା ବ ଯାଇଙ୍କି ସେଠି ନମସ୍କାର ଫମସ୍କାର ହବ ନମସ୍କାର ଭୋଗ ରାଗ କରିକି କି ସେଠି ବି ମାନେ ଅଛି ସବୁ ଜିନିଷ ଅଛି ମେଲଣ ଫେଲଣ ତାପରେ ଯେମିତି ପଡେ ସବୁ ଦୋକାନ ହେରିକା ପଡେ ସେମିତି ଦୋକାନ ଫୋକାନ ପଡୁଥିବ। ତାପରେ ଯାଇକି ଠାକୁରଙ୍କର ଜିନିଷ ଫିନିଷ କିଣିକି ନେଇକି ମାନେ ପୂଜା କରିବ ଫଟ ବଟ ତାର ଟିକେ ଖାଇ ପିଇକି ବୁଲି ବାଲିକି ଆସିବ ଆଉ। ମାଣ ଆମେ ଆମେ ବି ତ ଯାଇଥିଲୁ ମୋ ମାମା ମୁଁ ଆମ ଘର ଲୋକ ତ ଯାଇଥିଲୁ। ମୁଁ ଗଲି ବୁଲି ବାଲିକି ଏ ସବୁ ଆସିଥିବ। ଆଉ ତାରାତାରିଣୀ ଯାଇଚ ତାରାତାରିଣୀ?
ଗଞ୍ଜାମ ଲାଇନ୍ ରେ ତାରା ତାରିଣୀ ବି ଯାଇଛ ଥରେ ଯାଇଥିଲ। ଅ ମୁଁ ବି ତାରାତାରିଣୀ ଥରେ ଯାଇଚି ତାରାତାରିଣୀ ଯୋଉ ଦି ଭଉଣୀ ତାଙ୍କର ଏମତି ମାନେ ତାଙ୍କ ଦି ଜଣଙ୍କର ମାନେ ମୁହଁ ପୁରେ ଏମିତି ଲଗା ଲଗି ହେଇକି ଥିବ। ସେଠି ଯୋଉ ପାତି ମାଙ୍କଡ ଗୁଡା ସିଏ ଯୋଉ ଦେଖିବ ଖାଲି ଏମାନେ କଣ କରିବେ କହିଲ ତମେ ଯୋଉ ଜିନିଷ କିଣିକି ଆଣିଥିବ ମୁଁ ସୋଲା ମଟର ସାଙ୍ଗେ ସାଙ୍ଗେ କିଣିକି ଆଣିଲି ସେ କଣ କଇଲ ନା ଆସିକି ଟାଣିକି ଭୟସ୍କ କି ନେଇ ପଳେଇବ ଏମତି ପା ତି ମାଙ୍କଡ ସେଇଠି ବହୁତ ତାପରେ ବି ଜାଣିଥିବ ମହାବିନାୟକ ମହାବିନାୟକ ମନ୍ଦିର ଆମ ଯାଜପୁରରେ ଅଛି। ମହାବିନାୟକ ମନ୍ଦିର ଚଣ୍ଡିଖୋଲ୍ ପାଖେରେ। ସେଇଠି-ଇ
ଲ ଅ।